ହେଲ୍ଲୋ ଜନ୍ମ ଯେ ଆରେ ଏତେ ଦିନ ପରେ ମନେ ପଡିଲା କେମ ତି
ହଁ କଣ କରିବା? କାମ ଦାମ ରହିଯାଉଛି ଆଉ କଣ କରିବା? ଆଉ କେମିତି ଭଲ ଅଛ? ସବୁ
ଭଲ କଣ ଅଛି ଏତେ ଦିନ ଯାକ ମାନେ ଘରେ ଥିଲେ ଆଜି ଦେଖୁନୁ କଲେଜ ଟା କେମତି ଖୋଲିଗଲା ଆଜି କଲେଜ ଆସିବାକୁ ପଡୁଛି ମ ଭଲ ଲାଗୁନି ଓ ହୋ ସେ ବା ଆମେ କଲେଜ ଆସିଛି ଦେଖିଲା ବେଳକୁ ଗୋଟେ କ୍ଲାସ୍
କ୍ଲାସ ଭଳି ବି ନାହିଁ କିଛି ଆମର ବି ସେଇୟାଵା କ୍ଲାସ କିଛିନାଇଁ କଲେଜ ଖାଲି ଶୁଖିଲାଟାରେ ଆସିଛୁ ଆମେ ଆମକୁ କହିଥିଲେ ଆମକୁ ଆମକୁ କହିଲେ କ୍ଲାସ ବୋଲି ଗୋଟେ ଦେଖିଲ ବଳକୁ କେହି ଆସ ନାହାନ୍ତି ଆମର କେ ଗୋଟାଏ ଦିଟା ପିଲା ଆସିୁଛୁ ଆମେ
ଓହଁ ସେ ଆମ ମ୍ୟାାମ ସେମିତି ଡାକିଲେ କହିଲେ ରୁମ କୁ ଆସ ରୁମ୍ କୁ ଆସିଲା ବେଳକୁ ମୁଁ ସେ ଆଉ ଗୋଟେ ଝିଅଟା ଦେଖିଲା ବେଳକୁ ଆମେ ଦିଟା ପିଲା ସେ କଣ ପଢେଇବେ କଣ ସାତ ଆଠ ଜଣ ନହେଲେ ମୁଁ ପଢେଇବିନି କହି ପଳେଇଲେ।
ଆମର ତ ସେ ଆମର କହିଲେ କ୍ଲାସ ଫ୍ଲାସ ହବନି କିଛି।
ଆଉ ରଜ ସରିଲ ରଜରେ କୁଆଡେ କଣ କେମତି ବୁଲିବାକୁ ଗଲୁ।
କିଛି ନାହିଁ ସେ ଏମିତି ମନ ଇଚ୍ଛା ବୁଲାବୁଲି ଭୋଜି ଭାତରେ ପଳେଇଲାା ଆଉ ତମର?
ଭୋତ ଯିବା ତ ଗଲୁ ନା ଆମର ଭାଇ କଣ ବହୁତ ଝାଟିଆ ଗଲେ ଏପଟେ ଘରେ କହିଲେ ଚାଲ ମିଶିକି ପୁରୀ ଯିବା ପୁରୀ ମାନେ ବାହାରିଲା ବେଳକୁ ସେି ଯୋଉ ଯାହା ସହିତ ଯାଇଥାନ୍ତୁ ପୁରୀ ସିଏ ମନା କରିଥିଲା ସେ କଣ ତାଙ୍କର କିଏ ଗୋଟେ ମାନେ ରିଲେଟିଭ ଜଣେ ତାଙ୍କର ବାହାଘର ଥିଲା। ତ ସିଏ ମନା କରିଦେ ନାାଇ ମୁଁ ବାହା କରୁଛି।
ନା ମୁଁ ଆମର ଭୋଜି ଭାତ ବି କରିନୁ ମାନେ ପ୍ଲାାନ ହେଇଥିଲା ଆମର କିଛି ସାଙ୍ଗସଥି ଠିକ ଠାକ୍ ନାହିଁ ବୋଲି ହେଲାନି। ଅସୁବିଧା ହେଇଗଲା ଆଉ କଣ ନା ଟୋଟାଲ ଲାଗ ପାଗ ଦି ଦିନ ଭଲ ପାଗ ଦେବ ଲାଷ୍ଟ ଖରା ହେଲା ବହୁତ ଅସୁବିଧା।
ହଁ ବା କେତେବେଳେ ଆଇଲାା କେତେବେଳେ?
ସରିଗଲା ଜଣା ହି କହିଲେନି ଆମର ତ କିଛି ନାହିଁ ନୂଆ ଡ୍ରେସ ନାହିଁ କିଛି ନହିଁ ଆମର କି ବହୁତ
ସେମତି ଆଉ।
ଜଣା ହିଁ ପଡୁନି ଆମର କ କଣ କରିବା।
ସେ ଗୋଟେ ସାଙ୍ଗଟା ସେମିତି ଆସିଥିଲା ମାନେ ବାହାରେ ରହିି କାମ କରେ ତ ସିଏ ଆସିଥିଲା ଗାଁକୁ ମତେ ଡାକିଲା କହିଲା ଆଉ ଗାଁକୁ ଆସେ ଏଇଠି ରହିବା ଏଇଠି କଥା ହେବା ଏମିତି ସବୁ ମୁଁ କହିଲି ଗାଁକୁ ଆଉ କେତେବେଳେ କଣ ଯିବି ଆଉ ଗଲିନି ଆଉ।
ନାଇଁ କିଛି ନହିଁ ଆମ
ବା ହେଇଛି ନା ଗଟେ ପିକନିକ ସ୍ପଟ ସେପଟେ ଆମ ଜଗସିଂପରୁ ସେଟ ନୂଆ ପିକ୍ିକ ସ୍ପଟ ଖୋଲି ଦେଇଉଛନ୍ତି।
ହଁ।
ହଁ ସେଇଠି ସବୁ ଯାକ ମାନେ ଲୋକ ଫୋକକୁ ବାହାରେ ସବୁ ଆସଛନ୍ତି ମୁଁ ଭାବୁଥିଲି ଏଥିରୁ କ ଯିବି ସେଠ କି
ହୁଁ ନାଇଁ ଆମର ଆମର କିଛି ନାଇଁ ଆମେ ହେ ଶିବା। ସୂର୍ଯ୍ୟ ମୁଁ ଏମିତି ବୁଲାବୁଲି କରୁ ଥିଲୁ ଆଉ କଣ?
ଓହୋ ହେଲେ କଉ କୋଉ ଦିନ ଗୋଟେ ପ୍ଲାନ୍ କରିକି ଯିବା।
ଗୌରବନାଥ ଓ। କେବେ ଯିବା?
ମାନେ ଗୋଟେ ଫାଙ୍କା ଦିନ ଦେଖି ଯିବା ଏବେ ଏବେ ତ ମାନେ ଯଉ ଭଳିଆ ଗହଳି କୁହନି ସେ ଏକାତରେ ତିନି ଛକିଆ ରାସ୍ତା ହଁ ନାଇଁ ଗରମ ପାଇଁ କିଛି--। ଚିନ୍ତାହିଁାଁ ସେଇଟି କାରଣ ଅଛି ନା ମାନେ ସମୁଦ୍ର କୂଳ ଗୋଟେ ଅଛି।
ହୁଁ ହେଟା କୋଉଠି କହିଲୁ କୋଉଠି କହିଲୁ?
ଜଗତସିଂହପୁର ହୁଁ ଟ୍ରେନରେ କାହିଁକ ଆମେ ବସ ରେ ଯିବା ତ ଆଉ। କେତେ କିଲୋମିଟର କି ତ ପାଖରେ।
ହଁ ଦେଖିବା କଣ ହଉଛି ସେମାନେ ଠିକ କହିଲେ ସିନା। ମୁଁ ଏକା କହିଲେ କଣ ହବ ସେ ହଁ ହଁ ଯଦି ଯିବା ମିଶିକି ଯିବା ସମସ୍ତେ ଅଧିିକ ଜଣ ସାଙ୍ଗସାଥି ହେଇକି ମିଶିକି ଯିଵା ଭଲସେ ଗାଧୋଇଆବା ପାଧେଇଵା ଠାକୁର ଦର୍ଶନ କରିକି ଆସିଆ।
ମାନେ ଗୋଟେ ହଉଛି। ଯୋଉ ଲଭର୍ସ ପଏଣ୍ଟ ଟା? ଆଉ ଗୋଟେ ଲାଇଟ୍ ହାଉସ୍। ଦିଟା ନୂଆ ଜିନିଷ ଖୋଲା ହେଇଛି ଅ ହ ସେ ପଇସା ଠେଇ କିଛି ନାହିଁ ହୁଁ ହୁଁ ଆଉ ଖିଆ ପିଆ ସଲାଣି?
କଣ ଖିଆ ପିଆ କଲେଜ ରେ ହି ଅଛି ଖିଆ ପିଇଆ କଣ ସରିବ। ଯିବା ଆଉ ସାଙ୍ଗଟା ଗୋଟେ ଯାଇଛି କ୍ଲାସ କୁ ଯାଇଛି ।
ଆଚ୍ଛା ହଁ ହଁ ସାଙ୍ଗ ସହିତ ଯାଅ ଗାଡ଼ିରେ ଯାଇଛ ବୋଧେ? ଆମର କଣ ଅଛି ବସ ରେ ବା କଣ କରିବା ଏଇ ଯୋଉ ଭଳିଆ ଗ ରମ ଯୋଉ ଧକା ମାରା ଖାଇକି ଆଉଛ ଆମେ କହନି ମନ
କହନା ଆମେ ବା ବସରେ ଆସୁଥିଲୁ। ବସ ରେ ଆସିଥିଲି ଯେ ଏବେ କିଛି ଦିନ ଗାଡି ଟା ନେଇଆସିଛି ତ ଗଡିଟା ଧରିକି ଆଉଚୁ ଆଉ। ପୁଣି କିଛି ଦିନ ଗଲେ ପୁଣି ବସ । ତମକୁ ଜାହା ଲାଗୁଚି ଆଉ।
ଓ ହୋ ଗାଡିରୁ ମନେ ପିଲା ଆରେ ମୁଁ ଗୋଟେ ଗା କିଣିବ ବୋଲି ଭାବୁଛି ଗୋଟେ ସେକେଣ୍ଡ ହ୍ୟାଣ୍ଡ ଗାଡି ଦେଖ
କୋଉ ଗାଡି ବେଟ୍ରି ନା ସ୍କୁ ଇଭି ନା ନର୍ମାଲ ପେଟ୍ରୋଲ ଡିଜେଲ ବାଲା?
ସେକେଣ୍ଡ ହ୍ୟାଣ୍ଡ ଗୋଟେ କିଣିବି ଏ
ସେକେଣ୍ଡ ହ୍ୟାଣ୍ଡ ହଁ ଅଛି ଅଛି ଅଛି ସେକେଣ୍ଡ ହ୍ୟାଣ୍ଡ କଳ୍ପନା ଟି ଅଛି। ଅ ଦୋକାନ ଅଛି ସେଠି ଅଛି ଆମର ନ ଅ ବାଙ୍କୁଆଳ ବ୍ରିଜ ଠେଇ ଅଛି ଗୋଟେ ସେଠି।
ଦେଖୁନୁ ଟଙ୍କା ଚାଳିଶି ପଇଁଚାଳିଶି ଭିତରେ ଗୋଟେ ଦେଖ ପାଖରେ ଏତେ ନାହିଁ ନା ବାଇକ୍ ନୁହଁ ବେ ସ୍କ ସ୍କୁଟି ଦରକାର ଘରେ ବି ଚଲେଇବେନି ବାପା ଏତେ ବାଇକ ଉପରେ ଏତେ ଜାଣିନାହାନ୍ତି ନା।
ଓ ସ୍କୁଟି କଥା ଦେଖି ବୁଝିବାକୁ ପଡିବ।
ହୁଁ ହୁଁ ଚିହ୍ନା ଅଛନ୍ତି।
ଚିହ୍ନା ତ କହିଗଲେ । ସେମିତି ହେଇଯିବ ଶିବାକୁ କହିଲେ ଶିବା କରିଦେଇ ପାରିବ।
ଓହୋ ନାଇଁ ଚିକୁ ର ଯୋଉଟେ ଚିହ୍ନା ଥିଲେ । କଣ ତା ନାଁ ଟା ରୋସନ ତୁ ଜାଣିଥିବୁ ବୋଧେ ରୋସନକୁ । ହଁ ସେ କଣ ଥିଲା ଆଗରୁ ଏବେ ଆଉ ନାହିଁ ସିଏ ତାଙ୍କ ସହିତ କଥା ହଉଥିଲି ସେ ବି କହୁଛି ତାରି ଭିତରେ ହେଲେ ଗୋଟେ ଯୋଗାଡ କରି ଦିଅନ୍ତା ଆଉ।
ନାଇଁ ବା ସେମିତି କିଛି ନାହିଁ ଭିତରେ ଆମର।
ଆଚ୍ଛା।
ଦେଖିଆ ବୁଝିଆ କଣ କରିଆ, ନା ବା ଆସିନି ଏପର୍ଯ୍ୟନ୍ତ କ୍ଲାସକୁ କରୁଛି ବୋଧେ। କ୍ଲାସ ଯାଇଛି କରୁଛି।
କ୍ଲାସ୍ କରୁଛି ନା, ଉଁ ମିଶିକି ଆଇଥିଲେ ମିଶିକି ଯିବା ମୁଁ ତ ଏଠି ବନେଇଛି ବସ୍ କେତେ କେତେବେଳେ ଆସିବ ଏପର୍ଯ୍ୟନ୍ତ ବି ହେଲାଣି ଏଇଠି ବସ୍ ଆସିନି ଆଉ ପୁଣି
ହଁ ଦେଖିଆ କଣ କରିଆ ଆଉ କଣ, ଏକା ଆସିଛୁ ନା? କଣ, ଏକା ଆସିଛ? ହଁ ହଁ ଆମେ ଦି ଜଣ ଆସିଛୁ ଆଉ।
କୋଉ ଦିନ ଭ ଭାବୁଛି ଗୋଟେ ପ୍ଲାନିଂ କରିକି
ହୁଁ, ହଁ ଯିଆ ଯିଆ ନିଶ୍ଚୟ ଯିିଆ ସାଙ୍ଗସାଥି ଟିକେ ବେଶୀ ହେଇଗଲେ ଯିଆ ଆଉ ଏକା ଦିଜେ ଏକା ବି ଆଉ ଦି ତିନି ଜଣ ଗଲେ ମଜା ଲାଗୁନନି। ବେଶୀ ଜଣ ଯିିବା ଟିକେ ମଜା ମସ୍ ମସ୍ତି କରିକି ଆସିବା।
ହଁ ଟୋଟାଲ ଉପରେ ଏଇ ଯୋଉ ଆମର ଯୋଉ ବୋଲୋର ଭଳିଆ। କି କାହାର ଗାଡି ଫାଡିରେ ଗୋଟେ ପଳେଇଆ, ହେଲା ଏକାଥରେ ଭଲ ବୁଲାବୁଲି ବୁଲାବୁଲି ସବୁ କରିକି ଆସି ପୁରା ମତ୍ ତା ମାନେ ଅଲଗା ପ୍ରକାର। ତା ଏଏଏ ସାଙ୍ଗ ବୋଧେ କଲ୍ କରୁଛି ବୋଧେ। ସାଙ୍ଗ ବୋଧେ କଲ୍ କରୁଛି?
ନା ଅଲଗା ପିଲାଟା ଜଣେ। କଲ୍ କରିଛି।
ଆଉ। କମ୍ପୁଟର କ୍ଲାସ୍ ଯାଉଛ କମ୍ପୁଟର କ୍ଲାସେ?
ହଁ କମ୍ପ୍ୟୁଟର କ୍ଲାସ୍ ଯାଉଥିଲି ସରିଗଲା ତ ପିଜିଡିସିଏଟା କରୂଥିଲି ସେଇଟା ସରିଗଲା। ଦେଖିବା ଭାବୁଛୁ କଣ? କରିବ କରିବି ନା ଟାଲି କରିବି? କଣ କରିବି, ତମର ଏନା କଣ ଚାଲିଛି?
ଆମର ତ ଏଇନା ପରୀକ୍ଷା ଚାଲିଛି ଦଉଛୁ ଏଇନା।
କୋଉ ପରିକା? ପିଜିଡିସିଏ ପରିକା ନା, କେତେ ବର୍ଷିକିଆ ନା ମାସିକିଆ କୋର୍ସ କରିଥିଲ? ହଁ ବର୍ଷେ ମାସକୁ କେତେ ପଇସା?
ପାଅଁଶ ଟଙ୍କା କରିଥିଲେ, ଏଇନା ତ ସବୁ ବଢେଇ ଦେଇକି ଛଅଶହ ଟଙ୍କା କରିସାରିଲେଣି।
ନାଇଁ ଆମର ସେ ପାଞ୍ଚଶହ ହେଇ ଥିଲା ଆଡମିସନ ଫିସ୍ କେତେ?
ଆ ଆଡମିସନ ନେଇଥିଲେ ତେରଶହ ଟଙ୍କା।
ହଁ ନାଇଁ ଠିକ ଅଛି।
ନାଇଁ ପଇସା ପଇସା ପତ୍ର ଠିକ ଅଛି ଏଇ ଯୋଉ ଦୀପତି ଭାଇ ଦୀପକ ଭାଇ ମନେ ଅଛି। ହଁ ଆରେ ମଝିରେ ଥରେ ଏମିତି ଦେଖାଇଛି। ଥିଲା ମୁଁ ତ ଯାଇନି ଏତି କ୍ଷରେ ଖେଳିବାକୁ? ହେଲା ମଝିରେ ଏମିତି ଦେଖା ହେଲା ମତେ ମତେ କହୁଛନ୍ତି ଆଉ ଅ ଗୋଟେ ଜବ୍ ଅଛି କରିବୁ ମୁଁ କହିଲି କି ଜବ୍ କହୁନ ନା କମ୍ପ୍ୟୁଟର ରେଟା ଡାଟା ଏଣ୍ଟ୍ରି।
ଟାଟା ଏଣ୍ଟ୍ରି କାମରେ କେତେ ଟଙ୍କା କେତେ ଟଙ୍କା କହୁଥିଲେ ଦବାକୁ?
ସେ କହୁଛନ୍ତି ଷ୍ଟାର୍ଟିଂ ରେ ଅଠର ହଜାର ମାନେ ଏମତି
ଏ ନା ଏତେ କୋଉଠି ଦେବେ ଡାଟା ଏଣ୍ଟି କାମ ଏତେ କୋଉଠିକ ଦେବେ ।
କିନ୍ତୁ ସିଏ ଯେଉ ଫାଷ୍ଟ ଯେଉଁ ଭଳିଆ କହିଲେ ଫାଷ୍ଟ କହିଲେ କି ତମର ପ୍ଲସ୍ ଥ୍ରୀ ଡିଗ୍ରୀ ଆଉ
ଡାଟା ଏଣ୍ଟ୍ରି କାମ ଅଧିକ
ତିକି ମତେ ମତେ ଲାଗୁନି ମତେ ଲାଗୁଛି ମିଛ କଥା ତେମେ ଏତେ କାମ ଜାଣିଛ ତେମେ କାହିଁକି ଯାଇକି ବୁଲୁଚ ଆ ସେମାନେ ଖେଳିବାକୁ ହେଲା ମୁଁ ସେ ତାପରେ ବି ଦେଖୁନୁ? ତାଙ୍କ କଥାବାର୍ତା ବି ଫେକ୍ ଜଣା ପଡୁଛି। ଫାଷ୍ଟ ମୁଁ ଯେତେବେଳେ ମାନେ ଯେତବେଳେ କହୁନଥିଲେ। ଫାଷ୍ଟ ଯେତେବେଳେ ମତେ କହିଲେ କହିଲେ ତମର ପ୍ଲସ୍ ଥ୍ରୀ ଡିଗ୍ରୀ ହଁ ବା ପ୍ଲସ ଥ୍ରୀ ଡିଗ୍ରୀ ଦିଅ ଆଉ କମ୍ପୁଟର ସା ଷାଠିପିକେଟ ତାପରେ ଆଉଥରେ ଦେ ଖାଲେ ଖାଲି ପ୍ଲ ଥ୍ରୀ ଡିଗ୍ରୀ କିଛି ଦକାର ନାହିଁ ଖାଲି ପ୍ଲ ଟୁ ପାସ୍ କରିଥିବା ଦରକାର।
ଆଉ କମ୍ପୁଟର ଷାଠିପିକେଟ ମାନେ କଣ ଉଁ
ନାଇଁ ସେମିତି ଆସିବ।
ମୁଁ ମନ ଇଚ୍ଛା ଆଉ ନିଜେ ତାହେଲେ କରୁନାହାନ୍ତି। ଡାଟା ଏଣ୍ଟ୍ରି କାମରେ ଅଠର ହଜାର ଟଙ୍କା ଗୋଟେ ଏଚର ପୋଷ୍ଟ ରହିଲେ ନିଉ ଥିଲେ ବି ତମକୁ ଦଉଛନ୍ତି। ବାର ତେର ହଜାର ଦଉଛନ୍ତି।
ହଁ ମୁଁ ତ ସେଇୟା କହୁଛି ।
ଏତେ ଅ ଅଠର ହଜାର ଦେବେ ଟାଟା ଆଣିବ କୋଉ ବଡ କମ୍ପାନୀ ନାଁ କଣ କହିଲୁ।
ସେ କୋଉ କମ୍ପାନୀ ମତେ କହିନାହାନ୍ତି ମତେ ତାପରେ କଣ ଜାଣିଛୁ ଏ ଅମୁଲ ଫମୁଲୁ ଏଇ ଯୋଉ କମ୍ପାନୀ ଯୋଉ ସବୁ ଅଛି। ମୁଁ କହିଲି ଅମୁଲ କମ୍ପାନୀ ରେ ଇଏ ଜବ ଫବ ତମେ କଥା କହୁଛ ମୁଁ ତାପରେ ଫେ ଭାବିଲି ତାପରେ ଯଉ କହିଲି ଯଉ ଇଲେକ୍ଟ୍ର ବିଭାଗ ଯୋଉ ଆସ ଲାଇନ ଫାଇନ
ହୁଁ ହୁଁ ସେଇ ଲାଇନ ବି ହବ।
ହଁ ତାପରେ କହିଲି ଶୀତରେ ଶୀତ ଶୀତରେ ତେମେ ଖାଲି ମାନେ ଟାଇପିଂ କରିବ ମାନେ କାହାର କେତେଟା ମାନେ
ହଁ ଜଉ ଡାଟା ଏଣ୍ଟ୍ରି ଖାଲି ଏକ୍ସଲ ଏକ୍ସଲ ରେ ଏକ୍ସଲ ରେ ଖାଲି କିଏ ଦେଇଛି ସେଟା ଏଣ୍ଟ୍ରି କରିବ ଖାଲି ନା।
ଆଚ୍ଛା ଆଚ୍ଛା ହଁ ବା ସେ ତାଙ୍କର ବା ସେମତି ଖାଲି କୁହନ୍ତି ଏତେ ପଇସା ସେ ହେଇ ସ
କାହିଁ ଲାଗୁନି ଦେଖିବା କ'ଣ ହଉଛି।
ମୁଁ ବି ପଚରା ପଚରି ବହୁ
ନା ଯଦି ସତ ହେଇଥିବ ଦେଖିବା ବୁଝିବା କଣ
ହଁ ମୁଁ ବି ଚିକୁୁକୁ ଚିକୁୁକୁୁ ବି କହିଲି ଆରେ ତୁ ତ ଫାଙ୍କା ବସଛୁ ତୁ ଆସୁନୁ ନା ନା ମୋର କଣ ହବ ମୋର ଘର ଲୋକ ପଇସା ଦଉଛନ୍ତିୁୁ ମୋର କଣ ହବ
ନା ସେମିତି କହିଲ କଣ କେତେଦିନ ଘର ପଇସାରେ ଚଳିବୁ ନିଜେ କିଛି
ସେକୁଡା ଆମର ପୁରା ଚିଲ ଗାଡା ନା
ଗୋଟାଏ ବୋଲି ସାନ ପୁଅ ଆଉ।
ଓହୋ ଆଚ୍ଛା ହଉ ଆଜି ଚାରିଟା ବେଳେ ଗୋଟେ କାମ କରିବା। ହ ଆସୁନୂ ମଙ୍ଗଳା କ୍ରିକେଟ୍ ଖେଳିଆ
ଆ କ୍ରିକେଟ ଆଉ ଖେଳିବା ମୁଁ ବର୍ଷେ ହେଲାଣି କ୍ରିକେଟ ଛାଡିଥିଲି ଖେଳୁନି ଆଉ। ପିଲା ହଉନାହାନ୍ତି ଆମର ବା ରେବତୀନଗର ରେବତୀ ନଗର ଆସୁନ ସେଠି ପିଲା ସେମିତି ଖେଳୁଛୁ ଆଉ ଚାରିଟା ବେଳେ ଖେଳଛୁ। ଚିନିଛ ମତେ, ଆକାଶ ବି ଆସୁଛି ଏଇଠିକି ବାଲି କଥା ହଉ ସେ ତାର ଅଲଗା ବାଟରେ ଏପଟେ ଖେଳିବ ଅଲଗା ବାଟରେ। ମଙ୍ଗଲାବାଗ ଠୁ ତ ବଡ ଅଛି।
ମଙ୍ଗଳାବାଗଠାରୁ ବଡ ଯେ କିନ୍ତୁ ସେଠି ସୁବିଧା ନାହିଁ ବାଲି ଫାଲି ଗ
ଆଁ ବାଲି ତା ବାଟରେ ଗଦା ହେଇଛି ନା ତମେ ଏପଟେ ଖେଳିବ ଛକା ଚୌକା ମାରୁନ କିଛି ଅସୁବିଧା ନାହିଁ।
ତାହେଲେ ହଉ ମୁଁ ତାହେଲେ ଆଜି କେତେବେଳେ ଚାରିଟା ବେଳେ ଆଉଛନ୍ତି ସବୁ ପିଲା।
ସେନା ଅଯଥା ଆମେ ତ ଯାଉଥିଲୁ ଯେ ସୂର୍ଯ୍ୟ ଯାଉଥିଲା ମୁଁ ଯାଉଥିଲୁ ଆଦିତ୍ୟ ବି ଯାଉଥିଲା ଶିବା ଯାଉଥିଲା। ଆକାଶ ଯାଉଥିଲା ସମସ୍ତେ ଯାଉଥିଲୁ ଆମେ ଏବେ। କି ଯାଉନାଉ।
ଆଚ୍ଛା ହଉ ସେଦିନ କଣ କି ଚିକୁର ମୋର ବୁଲା ବୁଲା ହେଇଯାଉଥିଲୁ। ହେଲା ସେତେବେଳେ ଜା ବୁଲାବୁଲା ହେଇ ଯାଉଥିଲୁ ଦେଖିଲା ବଳକୁ ସେଠି ବାଲି ଫାଲି ସବୁ ଗଦା ହେଇଛି ବୋଲି କଣ ଏଇଠି ଖେଳୁଛନ୍ତି ଏଟା ବୋଧେ ନୁହଁ ତାପରେ ଦେଖା ବେଳକୁ ଆକାଶ କହିଲା ହଁ ଏଇଟା ସେଇଗୋଟା କ ହିଁ।
ସେଇ ଗୋଟା ପା।
ହଁ ହଉ ହଉ ଏ ସମୟ ହେଇଗଲା ମୁଁ ଯଯାଏଁ ।
ହୁଁ ହଁ ହଁ ହଉ ହଉ ହଉ ଠିକ ଅଛି ଠିକ ଅଛି କଲ ରଖୁଛି।